ନମସ୍କାର କେମିତି ଅଛ?
ହେଁ, ମୁଁ, ଶୁଭ ସନ୍ଧ୍ୟା ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଆଉ କଣ ଖାଇଥିଲ?
ମୁଁ ଟିକେ ଖାଇଥିଲି ବର୍ଗର ଆଉ ଚା ଟିକେ ପିଇଥିଲି।
ଆଚ୍ଛା ଆଚ୍ଛା। ଚା ପିଥିଲଥିଲ, ତମେ ଚା ପିଉଛ?
ହଁ ମ୍ୟାାମ ଚା ପିଏ, ସେମିତି ଆଉ। ୱିଣ୍ଟରରେ ତ ରେଗୁଲାର ପିଏ।
କୋଉ ଟାଇପ ର ମାନେ ସବୁ ପ୍ରକାର ପି। କିନ୍ତୁ ବେଶୀ ହଁ। ସବୁ ପ୍ରକାର ମାନେ ଗୋଟା ଥାଏ ନାଲି ଚା, ଯୋଉଟା ପାଣି ରେ ହୁଏ। ଆଉ ଗୋଟେ ଥାଏ କ୍ଷୀରରେ ହୁଏ ଅମୂଲ୍ୟ ବି ହୁଏ। ଆଉ କୋ କଫି କଫି ବି ପିଏ। ବଟ୍ କଫି ଏତେ ଭଲ ଲାଗେନି। ସେମିତି କେତେବେ ଇଛା ହେ ପିଏ ନହେଲେ ନର୍ମାଲ ମାନେ କ୍ଷୀର ଚା ହିଁ ପିଏ।
ଆଚ୍ଛା ତମେ ଯୋଉ ଚା ପିଉଛ, ସବୁବେଳେ ଚା ପିଉଛ? ନା ଏମତି କେମିତି ବର୍ଷା ଫର୍ଷା ହେଲେ।
ହଁ, ବର୍ଷା ଫର୍ଷା ହେଲେ ଟିକେ ପିଏ, ଆଉ ୱିଣ୍ଟର ଟାଇମ ରେ ଯାହା ପିଏ ଆଉ। ପାଗ ଟିକେ ଯେତେବେଳେ ଥଣ୍ଡା ଥାଏ ପିଏ ନହେଲେ ସେମିତି ପିଏନି।
ଆଚ୍ଛା, ଆଚ୍ଛା ମୁଁ କଣ ପାଇଁ ପଚାରିଲି ନା ମାନେ ସେ ମାନେ ମୁଁ ମାନେ ଏମିତି କି ମାନେ ସକାଳୁ ଉଠୁ ଉଠୁ ମତେ ଚା ଦରକାର। ନ ହେଲେ ମତେ ଲାଗେ ମୋ ଇଞ୍ଜିନ, ଫିଞ୍ଜିନ ବୋଧେ ସବୁ ସିଜ ହେଇଯାଇଛି କିଛି କାମ କରିବନି ତ ସକାଳୁ ଉଠିକି ଆଗ ବ୍ରସ୍ କରିକି ମୋର କାମ ହେଲା ମୁଁ। ଚା ବସିକି ପିଇବି।
ହିଁ, ମ୍ୟାମ୍ ମୋର ବି ଗୋଟେ ଟାଇମରେ ପୁରା ଅଭ୍ୟାସ ଥିଲା ମାନେ ଯେତ ବେଳେ ଘରେ ଥିଲି। ସଖାଳ ହବ ମାନେ ମୁଁ ଯାହାବି ହେଲେ ଟିକିଏ ପିଇବି ଆଉ ସେଇ ଟାଇମ୍ ରେ ମୁଁ ଆଗ ଆ, ନଅଟା ଭିତରେ କଲେଜ ବି ପଳାଏ ତ ମୁଁ କିଛି ଖାଏ କି ନ ଖାଏ ମୁଁ ଚା ଟିକେ ଆଗେ ପିଇବି ତା ଜେମିତି ଖାଇବାର ଥିବ ରିସେଣ୍ଟଲି ଇଚ୍ଛା ହୁଏ ଖାଏ ନ ହେଲେ ନାଇଁ ବାହାରେ ଯାଇକି ଖାଏ, ତାପରେ ମ୍ୟାମ୍ ପୁରା ହାବିଟ୍ ପଡ଼ିଗଲା ଏମିତି ଫାଷ୍ଟ, ଫାଷ୍ଟ ବାପା ବି ଗାଳି ଦିଅନ୍ତି କି କାହିଁ ଏତେ ଚାହା ପିଉଛୁ ଇଏ କରୁଛୁ ଭଲ ନୁହଁ। ତା ପରେ ବେଳେ ବେଳେ ସିଏ ମତେ ବନେଇକି ଆଣି ଦେବେ ହଉ ନେ ପି ନେ ଚା ନେ - -
ଫୁଣି ଆଉଥରେ ବେନେଇକି ଦିଅନ୍ତି।
ବନେଇକି ଦିଅନ୍ତୀ ନି ମାନେ ଫାଷ୍ଟ ଫାଷ୍ଟ ମତେ ମନା କରନ୍ତି କି କାଇହିଁ ଏତେ ପିଉଛୁ। ଭଲ ନୁହଁ କେତେବେଳେ କେମିତି ମାନେ ଅକେଜନାଲି। ପିଇ ନହଲେ ସେମିତି କେତେବେଳେ ଗୋଟେ ଇଚ୍ଛା ହଉଚି ପିଇ ଆଉ ରେଗୁଲାର କାଇଁ ପିଉଚୁ। ତାପରେ ଯେତେବେଳେ ଯଉ ଟାଇମ ଧର ମୋ ବୋଉ ନଥାଏ ଘରେ କି ଘରେ କିଏ କଉଁ କାମରେ ବ୍ୟସ୍ତ ଥାଆନ୍ତି ବାପା ନିଜେ କରିକି ପିଇ ଦିଅନ୍ତି। ତ ବନେଇଥିବେ ମୋ ପାଇଁ ବନେଇ ଦିଏ ମୁଁ ଶୋଇଥିବି ପୁଣି ମତେ ଡାକିକି ଦଉଥିବେ କି ନେ ଚା ପିଇ।
କେତେ ବଢିଆ।
ତା ପରେ ମୁଁ ଏବେ ହଷ୍ଟେଲ ଆସିଲା ପରେ ଆଉ ସେ ହାବିଟ ସବୁ ବନ୍ଦ ହେଇଯାଇଚି। କେବେ, କେବେ ଯୋଉ ଦିନ ଟିକେ ସକାଳୁ ଉଠି ପଡୁଥିବି ଛଅଟା ସାତଟା ବେଳେ ଇଛା ହୁଏ ଯାଏ ପିଇବା ପାଇଁ ନ ହେଲେ ନାହିଁ ଆଉ ମୁଁ ତ ଉଠିଲା ବେଳକୁ ଆମେ ଦଶଟା। ଆଉ ପିଇବା କୁ ବି ଇଚ୍ଛା ହୁଏ ନା। ନା ମ, ଅଭ୍ୟାସ ଗୋଟା ହେଇଯାଇଚି ଆଉ।
ହଁ ହଁ ଏବେ ପଢାପଢି ଇଏ ସିଏରେ ପ ଯଦି ଲେଟ ରେ ଶୋଉଥିବ କି କଣ ମେ ବି ସେଥିପାଇଁ ଉଠୁଥିବ ଲେଟ ରେ।
ହୁଁ ପଢ଼ାପଢ଼ି ବି ହୁଏ ତା ସାଙ୍ଗରେ ଆଉ ନର୍ମାଲ୍ ବି ଏମିତି ହଷ୍ଟ ହୋଟେଲ୍ ରେ ମ୍ୟାମ୍ ଜାଣିଥିବେ ସାଙ୍ଗସାଥି ରହିଲେ ମାନେ ତ ଆଉ ଟିକେ ଏମିତି ଗପ, ସପ ପ ମୁଭି ଦେଖ ଏଇଟା କର ସେଇଟା କର, ଲେଟ୍ ନାଇଟ୍ ସବୁ ଏମିତି କରିକି କି ଉଠୁ ଲେଟ୍।
ଆଚ୍ଛା ଏବେ ରିସେଣ୍ଟଲି କଣ ମୁଭି ଦେଖିଚ?
ରିସେଣ୍ଟଲି ମ୍ୟାମ୍ ମୁଁ କିଛି ଦେଖିନି। ଆକ୍ଚୁଆଲି ମୋର ନେଟଫ୍ଲିକ୍ସର ସବସ୍କ୍ରିପସନ୍ ସରିଯାଇଥିଲା। ତ ମୁଁ ପକେଇ ନଥିଲି ତାପରେ ଯେବେ ପ ପକେଇଲି ଆଉ ସେବେ ଇଚ୍ଛା ହେଇନି ମୋର ଦେଖିବା ପାଇଁ ମାନେ ଓପନ ଆଉ କରିନି। ଓପନ କଲା ପରେ ଦେଖିବି କଣ ଯଦି ନୂଆ କିଛି ଆସିଥିବ ଆଉ।
ଆଚ୍ଛା, ଆଛା ସେମିତି କୋଉ ଟାଇପ୍ ର ମୁଭି ନା ସିରିଜ ନା ଏମତି ମଝିରେ ମାନେ ଦେଖୁଥିଲି ପ୍ରାୟ ପିଲା ସବୁବେଳେ ସିରିଜ ଦେଖିବା ପାଇଁ ବହୁତ ମାନେ ଇଣ୍ଟେଷ୍ଟେଡ। ମୁଭିକୁ ଏତେ ପସନ୍ଦ କରୁନାହାନ୍ତି ସିରିଜି ଦେଖୁଚନ୍ତି।
ହଁ, ସିରିଜ ବି ମୋତେ ଏତେ ମ୍ୟାମ୍ ଭଲ ଲାଗେନା କିନ୍ତୁ ମୁଭି ସିରିଜ୍ ମୁଭି ବେଶୀ ମୁଁ ପି ଫର୍ କରିବି। କିନ୍ତୁ ସିରିଜ୍ ମଝିରେ ମଝିରେ ମୋ ସାଙ୍ଗମାନେ ସବୁ ଦେଖନ୍ତି କଣ୍ଟିନ୍ୟୁସଲି। ସେମାନେ ପୁରା ମାନେ ହାବିଟ ତାଙ୍କର ମାନେ ଆପଣ ଯେମିତି କହିଲେ ଆପଣଙ୍କର ଚା ନ ପିଇଲେ ହବନି।
ହଁ ଚାହା ନ ପିଇଲେ ହବନି ଯେ ସେଇଟା ମତେ ସକାଳେ ବି ଦରକାର। ମୁଁ ସନ୍ଧ୍ୟାବେଳକୁ ଯୁଆଡେ ଯାଇଥିବି‌ ରି ଟନ୍ କଲା ମାନେ ମୁଁ ଭାବିବିନି ଆଗ ଡିନର୍ କଣ ଖାଇବି ୟା ଫିର୍ ମତେ ସନ୍ଧ୍ୟା ବେଳେ କିଛି ଖାଇବାର ଅଛି ସ୍ନାକ୍ସ, ମୁଁ ଆଗ ଭାବିବି ମୋ ରୁମ୍ ରେ ଆ ମାନେ ପହଞ୍ଚିଗଲେ ମୁଁ ଗୋଟେ ଫ୍ରେସ୍ ହେଇ ବଢିଆ ସେ ଚା ବନେଇବି ଦେନ୍ ପିଇବି ଦେନ୍ ମୋର ବ୍ରେନ କାମ କରିବା ଷ୍ଟାର୍ଟ କରିବ କି ନା ନା ଏସବୁ କାମ ପେଣ୍ଡିଙ୍ଗ୍ ଅଛି କରିବାକୁ ପଡିବ।
ଆଚ୍ଛା ଆଚ୍ଛା ଆପଣ ପୁରା ଚାୟ ପଗଲୁ।
ବହୁତ ବହୁତ ହି ଯ୍ୟାଦା। ସେଇଟା ପୁଣି ବହୁତରେ ମାନେ ଏମିତି କିି ମିଲ୍କ୍ ଆଉ କୌଣସି ମାନେ ଚା ମୁଁ ପିଏନି। ସେଥିପାଇଁ ମୁଁ ବାହାରେ ଚା ପିଇ ପାରେ ନାହିଁ। କାହିଁକି ନା ଯେହେତୁ ମିଲ୍କ୍ ଗା ମାନେ ମିଲ୍କ୍ ଟା ଟିକେ ସୁଟ୍ କରେନି ମାନେ ଏତେ ହାଫ୍ କପ୍ ବି ଯଦି କିଛି କୋଉଠି ଚା ପିଇ ଦେଇଥିବି ପେଟ ଫେଟ ପୁରା ଫୁଲିଯାଏ। ମତେ ଏମିତି କି ହୁଏ କି ମେଡ଼ିସିନ୍ ବି ଖାଇବା ପାଇଁ ପଡେ। ସେଥିପାଇଁ ମୁ ପୁରା ମାନେ ମିଲ୍କ୍ ପିଏନି। ମିଲ୍କ୍ ର ଚା ବି ପିଏନି କିନ୍ତୁ ଅମୁଲ୍ ବାଲା ଚା ମୋର ରେଗୁଲାର ହଁ। ହଁ ଅମୁଲ୍ ର ରେଗୁଲାର ଚା ମାନେ ଡେଲି ଯଦି ମୁଁ ଏମିତି ଶନିବାର ରବିବାର ରୁମରେ ମାନେ ରହିଯାଇଥାଏ, ଯେହେତୁ ମୋର କିଛି କାମ ନଥାଏ କି କଣ ରେ ଟାଇମ୍ ରେ ବୋଧେ ଗୋଟେ ଦିନରେ ପାଞ୍ଚ କପ୍ ଛଅ କପ୍ ଏମିତି ଖାଲିରେ ବସି ହଁ ଚା ପିିଇବା ଚା ପିଇବା ଚା ପିଇବା ଏମିତି ଗୋଟେ ମାଇଣ୍ଡ କୁ ପଳେଇ ଆସେ ତ ବହୁତ ଥର ହେଇଯାଏ।
ସେତେବେଳେ ବ୍ୟାକଅପ୍ ଟାଇମ୍ ଥାଏ ଆପଣଙ୍କୁ ଚା ହିଁ ଦରକାର୍ ମତଲବ ଫ୍ରି ଟାଇମରେ ବି ଆପଣଙ୍କୁ ଦରକାର। ତ ମୋ ସାଙ୍ଗମାନେ ବି ସେମିତି ସବୁ ଆଜ୍ଞା ଆଜ୍ଞା। ଆଜ୍ଞା ସିଏ ବି ମ୍ୟାମ୍ ସବୁ ମାନେ ଆପଣ ଯେମତି ଚା ପାଇଁ କହିଲେ ସେମାନେ ସେମିତି ୱେବ୍ ସିରିଜ୍ ପାଇଁ ପାଗଳ ସବୁ। ମାନେ ମୁଁ ବି ଏତେ ମ୍ୟାମ୍ ଦେଖେନି ନା ନେଟଫ୍ଲିକ୍ସ୍ ମୋର ଥିଲା। ସେମିତି ହଷ୍ଟାର୍ ଥିଲା କେବେ କେବେ ଦେଖିଦିଏ କିଛି କିଛି ନହେଲେ ନର୍ମାଲି ମୁଁ କି ଟିକେ କ୍ରିକେଟ୍ ଦେଖିବାକୁ ଭଲ ପାଏ ତ କ୍ରିକେଟ ଟାଇମରେ ମୁଁ ଦେଖେ ଆଜ୍ଞା।
ଆଚ୍ଛା ଆଇ ପିଏଲ ଦେଖ।
ଆଜ୍ଞା ଆଇ ପିଏଲ ଦେଖେ।
ଆଇପିଏଲ ର କୋଉ ଟିମ୍ ବହୁତ ଆଇପିଏଲ ମାନେ ଆଉ କୁହନି।
ଓନ୍ଲି ଥାଲା ଫର୍ ଏ ରିଜନ୍ ଆଜ୍ଞା ଆଜ୍ଞା। ଥାଲା ଜେଜାଏ ଅ ଛି ଆମେ ଚେନ୍ନାଇ ଫ୍ୟାନ୍ ଥାଲା ଗଲା ପରେ ମୁଁ ଦେଖିବି ଆଉ ମୋତେ ଆକ୍ଚୁଆଲି ଚେନ୍ନାଇ ଚେନ୍ନାଇଟା ବହୁତ ଭଲ ଲାଗେ।
ମ ବାସ୍ ଏକ୍ଜାକ୍ଟଲି ମାନେ ଯଦି ଏସ୍ ମାନେ ଏମେସେନ୍ କି କେବେ ନ ବି ଖେଳୁଛନ୍ତି। ଦେନ୍ ବି ଆମେ ସେ ଟିମ୍ କୁ ସପୋର୍ଟ କରିବୁ ଭଲ ଲାଗେ ମତେ ଲାଗେ କି ତାଙ୍କର ଓରା ଗୋଟେ ଅଲଗା।
ଅରା ମାନେ ପୁରା ଅନ୍ ଟପ୍ ଭାଇଙ୍କ ଅରା ପୁରା ଟପରେ ଅଛି। ଅଛି ତ ତାଙ୍କୁ କେହି କାଟି ବି ପାରିବେନି ସେ ଯେତେ ସେନ୍ଚୁରି ମାରୁ କି ଯିଏ ଯେତେ ପପ ପପୁଲାର ହେଲେ ବି ମୋତେ ସେ ତାଙ୍କ ଆଗରେ ମତେ ମତେ ୱଲି ଧୋନି ଚେନ୍ନାଇ ମାନେ ଧୋନି।
ହଁ ଆଉ କିଛି ଦେଖାଯାଏନି ଏବେ ଟିକେ ଟିକେ କି ମତେ ଲାଗୁଚି କିଏ ଫ୍ୟାନ୍ସ୍ ମାନେ ଟିକେ ସାମସଙ୍ଗ୍ କୁ ଟିକେ ଟିକେ ପସନ୍ଦ କରିବା ପାଇଁ ଅ ମାନେ ପସନ୍ଦ କରୁଛନ୍ତି। ଯେମିତି ମଝିରେ ଋତୁରାଜ ଗାଈଗଡ କୁ କରିଥିଲେ ଏବେ ଲାଗୁଛି ସାମସଙ୍ଗ୍ ବି ବହୁତ କରୁଛନ୍ତି।
ହଁ ତାପରେ ସାମସଙ୍ଗ୍ ର ବି ଟିକେ ମ୍ୟାମ୍ ସେ ମଝିରେ ଟିକେ ଡାଉନ୍ ହେଇଯାଇଥିଲା। ତ ଏବେ ଟିକେ ଉଠିଛି ଉପରକୁ ତ ଭଲ ବି ଖେଳୁଛି ସେ। ହଁ ନର୍ମାଲି ଫ୍ୟାନ୍ସ୍ ଇଏ କରୁଛନ୍ତି ଟିକେ ଭଲ ବି ଅଛି। ଏଥର ବି ଯୋଉ ମ୍ୟାଚ୍ ହେଇଥିଲା ଭଲ ସବୁ କରିଥିଲେ ମାନେ
ଏବେ ଲାଗେନି କି ଆଇପିଏଲ ଟା ପାଇଁ ବହୁତ ମାନେ ବହୁତ ଆଡୁ ବହୁତ ଛୋଟ ରୁ ଯେମିତି ଛୋଟ ଏଜ ରୁ ପିଲା ବି ଆସିକି ଏଠି ଖେଳିକି ବି ମାନେ କୋଉଠି କୋଉଠି ଯାଇ ପହଞ୍ଚି ଯାଉଛନ୍ତି। ମାନେ ସବୁ କୋଉ ଭିତରେ ମାନେ କେତେ କେତେ ଟ୍ୟାଲେଣ୍ଟ ସବୁ ଅଛି।
ଟ୍ୟାଲେଣ୍ଟଁ ହଁ ଏବେ ଯୋଉ ମ୍ୟାମ ଯେଉଁ ବୈଭବ ସୂର୍ଯ୍ୟବଂଶୀ ଯେଉଁ ଛୋଟ ପିଲାଟେ ଜମାରୁ ସେଭେଣ୍ଟିନ୍ ଇୟର୍ସ ତାକୁ ସିଏ ପୁରା
ମୁଁ କଣ ମୁଁ କଣ ଶୁଣିଥିଲି ଫିପଟିନ ନା ସିକ୍ସଟିନ ତାକୁ।
ସେଭେଣ୍ଟି ନା କଣ ମ୍ୟମ ମ୍ୟାନ ମାନେ ଏବେ ବୋଧେ ଏଇ ଇଅର୍ ବୋଧେ ତାକୁ ସେଭେଣ୍ଟିନ ହେଲା କି କଣ। ହଁ ତାର ଦେଖୁଥିଲି ମ୍ୟାମ୍ ତାର ବର୍ଡେ ସେଲିବ୍ରେସନ୍ କରୁଥିଲେ ସେ ଆଇ ପିଏଲ୍ ଟାଇମରେ।
ହଁ ହଁ ହଁ।
ତାର ଯେଉଁ ତାଙ୍କର ଯେଉଁ ଷ୍ଟାଡିୟମରେେ ହେଉଥିଲା ଆଇ ଥିଙ୍କ୍ ସେଇଠି ବୋଧେ କରିଥିଲେ ସବୁ ତାଙ୍କର ଯେଉଁଇଣ୍ଡିଆନ ଟିମ୍ ଆମର ଯିଏ।
ତ ମାନେ ଏଇ ଆଇ ପିଏଲ ଟା ଯୋଗୁ କେତେ ମାନେ ଲୋକ ଏମିତି ବି ଯେମିତି ପାଣ୍ଡଆ ପ୍ରଦର୍ଶନରେ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଆଉ ଇଏ ତାଙ୍କ ମାନଙ୍କର ସିଚୁଏସନ ବି କେମିତି ଥିଲା ସେମାନଙ୍କର ବି କେତେ ଚେଞ୍ଜ ହେଇଗଲା ତ ହଁ ମୁଁ ମାନୁଛି ଫାଇନାସିଆଲ ହେଉଛ ସେପଟେ ତାଙ୍କର ଟ୍ୟାଲେଣ୍ଟ ଟା ଲୁଚିକି ରହିଯାଉଛି ଏ ଆଇ ପିଏଲ ପାଇଁ ସେଟା ପୁରା ସମସ୍ତେ ଜାଣିଲେ ନା ନହେଲେ ଏମିତି ଟ୍ୟାଲେଣ୍ଟ ସବୁ ନଷ୍ଟ ହେଇଥାନ୍ତା।
ହଁ ସେଇଟା ବି ବହୁତ ସେମାନେ ବି ବହୁତ ସାକ୍ରିଫାଇସ୍ କରିଥିବେ ଆଉ ତାଙ୍କର ମାନେ ହାର୍ଡ଼ୱାକ୍ ପାଇଁ ହିଁ ସେମାନେ ଆଜି ଏଇଠି ଅଛନ୍ତି ସବୁ। ଭଲ ଲାଗେ ତାଙ୍କ ଲାଇଫ୍ ଷ୍ଟୋରି ଜଣ୍ ଜଣଙ୍କର ବି ଯଉ ଆସେ ଏମତି ନର୍ମାଲ ନ୍ଯୁଜରେ। ମାନେ ଦେଖି ସେମାନେ କେତେ ମାନେ କେତେ ମାନେ ବହୁତ୍ ଡିପ୍ ଡାଉନ୍ ସେ ସେଠୁ ଉପରକୁ ଗୋଟେ ଉଠିବା ମାନେ ତ ବହୁ ଗୋଟେ ନର୍ମାଲ୍ ପିପୁଲ୍ ମାନେ ଆମେ ଯେମିତି ନର୍ମାଲ ସିଏ ବି ତ ଆଉ ସେମିତି ବି ନର୍ମାଲ୍ ଥିଲେ ସିଏ ସେଉଠୁ ଗୋଟେ ଟପ୍ କୁ ଉଠଆକୁ ଏଲେ
ହଁ କି ଗୋଟେ ତାଙ୍କ ନା କଣ ରାଜସ୍ତାନ ଜାଇଥିଲି ସେ ପ୍ଲେୟର ଟା ଥିଲା। ଆଇ ଆ ଚାଷୋସି ନା କଣ? କି ଜେସ୍ୱାଲ ଗୋଟେ ହଁ ଜେ ହଁ। ସିଏ ବି ସେମିତି ଯୋସ୍ କେତେ ଷ୍ଟ୍ରଗଲ୍ କରୁଥିଲା ଷ୍ଟାଡିୟମ ସାମ୍ନାରେ ଗୁପ ଚୁପ୍ ଠେଲାରେ।
ହଁ ସିଏ ମ୍ୟାମ୍ ଆଉ ଯୋଉ ରିଙ୍କୁ ସିଂ ରିଙ୍କୁ ସିଂ ବି କଲକତାର ଯୋଉ। ସିଏ ବି ବହୁତ୍। ସିଏ ବି ମାନେ ମତେ ବି ଭଲ ଲାଗନ୍ତି ହଁ। ବହୁତ୍ ଷ୍ଟ୍ରଗଲ୍ ଅଛି ତାମାନଙ୍କ ପଛରେ।
ହଁ ଷ୍ଟ୍ରଗଲ ତ ଅଛି ତାପରେ ବେଶୀ ଖୁସି ଲାଗିଲା କି ଯାହା ହଉ ଆମ ଇଣ୍ଡିଆନ୍ ଟିପ୍ କୁ ମାନେ ଏତେ ସବୁ ଭଲ ଭଲ ସବୁ ପ୍ଲେୟାର ସବୁ ମିଳିଲେ ଅଁ। ପୁରା ଆଉ ଗୋଟେ କଣ ଆଇ ପି ଏଲ୍ ଯୋଗୁ ଏ ସବୁ ସମ୍ଭବ ହେଇପାରୁଛି।
ହଁ ଆଇ ପି ଏଲ୍ ଯୋଗୁ ବି ହଁ ସେମାନେ ବି ଫାଇନାନ୍ସିଆଲ୍ ବି ମାନେ ଗୋଟେ ସେଟେଲ୍ଡ୍ ଆଉ ମାନେ ସେଟେଲେ ଗ ମାନ୍ ତାଙ୍କର ଗୋଟେ ଗ୍ରୋଥ୍ ବି ହେଇଚି ସେଥିରେ ଆଉ ମାନେ ସେତିକି ପ ପୁଲାରିଟି ବି ମିଳିଚି ସେମାନଙ୍କୁ ଆଉ ସବୁ ବି ମାନେ ଯୋଉଠି ବି ସେମାନେ ବି ଯୋଉ ଯୋଉ ଏରିଆରେ ସବୁ ଆସ୍ ସେମି ମ୍ୟାକ୍ସିମମ୍ ତ ପ୍ଲେୟର ସବୁ ପୁରା ବହୁଦ୍ ମାନେ ବହୁତ୍ ଇଏ ଏରିଆରୁ ସବୁ ଅ ଛନ୍ତି ମାନେ ହଁ ସବୁ ବେଶୀ। ହଁ ହଁ ସେଇଟା ବି ଗୋଟେ ଇଏ।
ଯୋଉଠି କିଛି ସ୍କୋପ୍ ନାଇ ସେଇ ଜାଗାରୁ ପିଲା ଆସିଚନ୍ତି। ତାପରେ ଆଉ ଗୋଟେ ମତ୍ ମୁ କ୍ରି କେଟ୍ ର ପୁରା ଫ୍ୟାନ୍ ଯେବେରୁ ମାନେ ଟୁ ଥାଉଜେନ୍ ସେଭେନ୍ ରୁ। ଯେବେଠୁ ଆମର ୱାଲ୍ କପ୍ ହେଲାଣି ଯେବେଠୁ ଏମ ଏସ୍ ଧୋନି ଖେଳୁ ଚନ୍ତି ସେବେଠୁ ଦେଖେ ହଁ ସେତେଏଳୁକୁ ଏତେ ନଲେଜ୍ ନଥିଲା କିନ୍ତୁ ସେବେଠୁ ଯେତେବେଳେ ଘରେ ବା ବା ଆଉ ମୋ ଏମ୍ ଇଭେନ୍ ମୋ ଅଜା ବି ବହୁ ଦେଖନ୍ତି।
ହଁ ଆମ ଘରେ ବି ମ୍ୟାମ୍ ସମସ୍ତେ ସମସ୍ତେ ମେନ୍ ଇନ୍ଟ୍ରେଷ୍ ଟିଂ ଗଟେ ଆ ମାନେ ଘରେ ଯେତେବେଳେ ଦେ ଦଖନ୍ତି ମୋ ନନା ବି ଦେଖେ ବାପା ବି ଦେଖନ୍ତି ଦି ଜଣ ବସିକି ଆମେ ବି ଦେ ମାନେ ମୁଁ ବି ଛୋ ଟ ମାନେ ଯେବେବି ଆପଣ ଯେମିତି କହିଲେ ନଲେଜ୍ ଟୋଟାଲ୍ ନଥିଲା କ୍ରିକେଟ୍ କଣ ମାନେ କେତେ ଓଭର୍ କଣ ସେଗୁଡ଼ା ବି କିଛି ଜଣିନଥିଲି ସେତେବେଳେ ସେ ବି ଆମେ ଗଟେ ଇନ୍ଟ୍ରେଷ୍ ଟିଂ ଲାଗେ ହି ଇଣ୍ଡିଆ ଖେଳୁଚି ମାନେ ଛକା ମାଇଲା ଇଏ କଲା ସିଏ କଲା ମାନେ ମୋ ଘରେ ଯେଉ ଧର ମୋ ବୋଉ ଘରିଆ ଯୋଉମାନେ ଅଛନ୍ତି ସେମାନେ ସବୁ ସିରିଏଲ୍ ଫିରିଏଲ୍ ଦେଖନ୍ତି। କି ସେମାନଙ୍କୁ ଟି ଓଡ଼ିଆ ପସନ୍ଦ ତ ଆଇ ପି ଏଲ୍ ଟାଇମ୍ ହବ ମାନେ ଆମର ସେମିତି ଖେ ଖେଳ ଚାଲିକି ରହିତିବ ଅନ୍ ହେଇକି ଟିଭି ପୁରା ତ କିଛି କିଛି ଟାଇମ୍ ରେ କଣ ଆଡ୍ ଆସିଅ ମାନେ ମୋ ବୋଉହରା ଅନେଇକି ବସତିବେ। ଏଇ ଚେଞ୍ଜ କର ଚ୍ୟାନେଲ ଚେଞ୍ଜ କର ତ ଆମେ ପାଞ୍ଚ ମିନିଟ୍ ଚେଞ୍ଜ କଲା ଏଲୁକୁ ଫୁଣି ଆ ଏପଟକୁ ପଳେଇ ଆସିବୁ। ତ ସେମାନଙ୍କର ବି ମାନେ କାଇଣ୍ଡ୍ ଅଫ୍ ପୁରା ହବିଟ୍ ସିଏ ଜାଣିଦେବେ ଆଇ ପି ଏଲ ସିଜିଲ୍ ଆସି ଟିଭ୍ ଭି ଆମର ଆ ନାଇ ଆଉ ତା ମାନେ ସେମା ଏବେ ପୁରା ମ୍ୟାମ୍ ମାନେ ଦି, ତିନି ବର୍ଷ ହବ ପୁରା ସେମାନେ ଟୋଟାଲି ମୋ ଦି ଜଣ ବୋଉ ପୁରା ଟୋଟାଲି ଟିଭି ଆଉ କଣ ଜାଣିନାଆନ୍ତି ସେ ଆଉ ସେ ଆଉ ଦେଖୁନାଆନ୍ତି କିଛି ତାଙ୍କ୍ ଖାଲି ନ୍ୟୁଜ୍
ଏମିତି ମୋ ସହିତ ବି ହୁଏ। ଆ ଆ ଆକ୍ଚୋଲି ଯା ମୁଁ ଯେତେବେଳେ ଟିକେ ଘରକୁ ମାନେ ରହି ଯାଇଥାଏ କି ପୂର୍ବରୁ ଥିଲି ଯେତେବେଳେ ଘରେ ତ ସେ ଜାଣିଚନ୍ ସେ ତ ଏତେ ଟିମ୍ ବିଷୟରେ ଆଇ ପି ଏଲ ଏ ସବୁ ଜାଣିନି। ସେ ଖାଲି ଜାଣିଚି କି ୟେଲୋ ୟେଲୋ ଯୋଉଟା ଅଛନ୍ତି। ସେମାନେ ଯଦି ଖେଳୁଥିବେ ତାଙ୍କର ବ୍ୟାଟିଂ ବୋଲିଂ ଯାହାବ ଥିବ ମୁଁ ଟୋଟାଲି ସେଇଠୁ ହଲିବିନି ହେଲା ତ ସେଥିପାଇଁ ସେ ଗୋଟେ ଟ୍ରାକ୍ ଲାଇନ୍ ବାଛି ଦେଇଥିଲେ ହଁ ହଁ ୟେଲୋ ଏବେ ଖେଳୁଛନ୍ତି ମାନେ ମୋ ଝିଅ କୁଡେ ଯିବନି। ତ ମୁଁ ଯାଇକିଁ ରୋଷେଇ ପତ୍ର କରିବି ସେ ଟିଭି ଛାଡିକି ପଳାନ୍ତି କଣ ଜାଣିଛନ୍ତି। ଉଠି ବେନି ଆଉ ମୁଁ କାଇହିଁ ବସିବି ସେ ବି ସେମିତି ସିରିଏଲ ଦେଖୁଥିବେ ପଳାନ୍ତି।
ମ୍ୟାମ୍ ଭଲ ଲାଗିଲା ଆପଣ ବି ଚେନ୍ନାଇ ଫ୍ୟାନ୍ ମୁଁ ବି ଗୋଟେ ଚେନ୍ନାଇ ଫ୍ୟାନ୍ ଭଲ ଲାଗିଲା ଇଣ୍ଟରେଷ୍ଟିଙ୍ଗ ଲାଗିକିଲା ଆପଣଙ୍କ ସାଙ୍ଗରେ କଥା ଲାଗିକି ହେଇକି।
ହଁ ମତେ ବହୁତ ଖୁସି ଲାଗିଲା ଯାହା ହଉ ଗୋଟେ ସେଷ ଫ୍ୟାନ୍ ମତେ ମିଳିଗଲେ।
ଆଜ୍ଞା ଆଜ୍ଞା।
ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ ମ୍ୟାମ୍